ଆଜ୍ଞା ନମସ୍କାର, ମୁଁ ଏଇଠି ଏଇ ବସିଚି, ଆଉ ବାହାରେ ଆଉ ଏଇଖା ତ ବର୍ଷା ହେଇଚି ଥଣ୍ଡା ଲାଗୁଚି, ଆଉ ପଦାରେ ବସିଚି ଆଉ।
ହଁ ବଢିଆ ଆଉ। ମୁଁ ଯାହା ଭଏସରୁ ଜାଣିପାରୁ ଯୋଉ ସାଇଟରୁ ଜାଣିପାରୁଚି ମାନେ ପରିବେଶଟା ତମର ବହୁତ ସୁନ୍ଦର। ମାନେ ପାଖରେ ନଈ ଫଇ ବୋଧେ ଅଛି, ଗଛ ଉଛ ବୋହୁତ ଅଧିକ ଅଛି।
ଆଜ୍ଞା ଆଜ୍ଞା ଆମର ତ ବାରିରେ ବୋହୁତ ପ୍ରକାର ଗଛ ଅଛି ଆମ ପାଖରେ ବି ନଈ ଅଛି।
ହୁଁ ମାନେ ଯୋଉ ଓ ମାନେ କଣ କହିଲ ଗୋଟେ ଜିନିଷ ପକ୍ଷୀମାନେ କୋଉଠି ରୁହନ୍ତି? ଗଛ ଲତା ଏଇଗୁଡା ଜାଗା ମାନେ ସୁନ୍ଦର ଜାଗା ଦେଖିକି ରୁହନ୍ତି।
ଆଜ୍ଞା ଆଜ୍ଞା।
କଣ ଖାଇଚନ୍ତି କଣ?
ଏମିତି ହେଇଥିଲା ଆଜି ଆମର ହେଇଥିଲା ଡାଲି ହେଇ ଥିଲା ଆଉ କାଙ୍କଡ ଆଳୁ ଭଜ ଭଜା ହେଇଥିଲା, ଆମ ବାରିରୁ ବି ଶାଗ ଆମର ବୋହୁତ ପ୍ରକାର ଶାଗ ଗ ଛ ଅଛି, ନେଇକି ସେଥିରୁ ଶାଗ ଭଜା ହେଇଥିଲା। ଏ ଆଳୁ ଭର୍ତା ହେଇଥିଲା, ସେମିତି ଆଉ ଆଉ ଆପଣ କଣ ଖାଇଛନ୍ତି?
ଭଲ ଆଉ ସବୁଜ ପନିପରିବା ବାରିରୁ ଖାଉଛନ୍ତି ଆଉ। ଯୋଉଟା ଦେହ ପାଇଁ ଭଲ, ଆମର ବି ଅଛି ବାରିରୁ ଶାଗ ଆଣିଥିଲୁ, ବାରି ଶାଗ ଆମର ଗୋଟେ ଗଛ ଅଛି ଛି ସଜନା ଗଛ କୁହନ୍ତିନି।
ଆଜ୍ଞା ଆଜ୍ଞା।
ହଁ ସେଇଟା ତ ଶାଗ ଆଜି ମୁଁ ବୋଉ କଣ କହିଲେ କାଟିକି ତାକୁ ଆଉ ଗୋଟେ କଣ ଲଗେଇବେ, ସେଥିପାଇଁ କହିଲେ ଶାଗ ଗୁଡା ନେଇଯା। ସେଇ ଶାଗ ନେଇ ଆସିଥିଲି, ଆଉ ଡାଲି ଆଉ ଗୋଟେ କଣ ହେଇଥିଲା? ଆଉ ଗୋଟେ କଣ ଭଜା ଟେ ନା କଣ ହେଇଥିଲା? ହଁ ଜହ୍ନି ଭଜା ହେଇଥିଲା।
ଆଜ୍ଞା ଏବେ ତ ବର୍ଷା ଦିନ ବାରିରେ ପ୍ରାୟ ସମସ୍ତିଙ୍କର ଜହ୍ନି। ହୁଁ କଖାରୁ ଯେମତି ବୋଇତାଳୁ କୁହନ୍ତି। ଆମ ଆଡେ ବି ପ୍ରାୟ ବି କୁହନ୍ତି କଖାରୁ, କଲରା ଏମତି ଝୁଡଙ୍ଗ। ଏମିତି ତ ସବୁ ଏଇକେଣା ବର୍ଷା ଦିନ ପନିପରିବା ଆଉ ସମସ୍ତଙ୍କ ପ୍ରାୟ ବାରିରେ ହେଇକିଣା ସବୁବେଳେ ପନିପରିବା।
ସବୁ ପନିପରିବା ଯେ କିନ୍ତୁ ଏ ସ ଏ ସିଜିନ ପନିପରିବା ଟା ବହୁତ ସମୟ ରହିବନି, ମାନେ ଦିନେ ଦି ଦିନ ଠୁ ଅଧିକ ରହିବନି।
ନାଇଁ ନାଇଁ ପାଣି ଖାଇଥାଏ, ଆଜ୍ଞା ଆଜ୍ଞା। କିନ୍ତୁ ଏଇଦିନ ଗଛ ବୁଛ ବୋହୁତ ସବୁଜ ଆଉ ସୁନ୍ଦର ଦେଖାଯାଏ ପତ୍ର। ଫୁଲ ହଉ ପୁରା ଗଛରେ ପୁରା ଭରି ହେଇଯାଏ।
ହଁ ସେଇଟା ଆଉ ଗୋଟେ ଶୀତ ଦିନେ ବି। ସେମିତି ସବୁ ଦିନ ପରିବା ବହୁତ ମିଳେ। ସେ ସେ ଟାଇମ ରେ ଏବେ ବି ଭୋଜି ଟା ଭଲ କରନ୍ତି ଲୋକମାନେ ବହୁତ କରନ୍ତିନି ନା।
ଆଜ୍ଞା ଆଜ୍ଞା ଏବେ ପନିପରିବା ବହୁତ ଶ ଶସ୍ତା ରେ ବି ମିଳେ ଏ ଦିନରେ ଶୀତ ଦିନ ହଉ କାହିଁକି ନାଇଁ ଖରା ଦିନ ପାଣି ଅଭାବ ବହୁତ ପନିପରିବା ଲଗେଇ ହୁଏନି ଗଛ ତ ମରିଯାଏ ମେନ କଥା। ଆଉ ଏଇ ଦିନରେ ପାଣି ସଫିସିଏଣ୍ଟ ପାଇଲା ବେଳକୁ। ହ ଭଲ ପନିପରିବା ହୁଏ ଶୀତ ଦିନ ହଉ ଏଦିନ ହଉ।
ହୁଁ ଆଉ ଗୋଟେ ଜିନିଷ ତମେ ଲକ୍ଷ୍ୟ କରିଛ ନା। ମାନେ କଣ କହିଲ ମୁନି ଋଷି ମାନେ ସବୁ ପ୍ରକୃତିକୁ ନେଇକି ଜିନିଷ ସେମିତି ଗୋଟେ କହନ୍ତିନି ସେଟ କରିକି ରଖିଛନ୍ତି। ଦେଖନ୍ତୁ ଆମର ବାହାଘର ସହର ହେଲା ବେଶୀ ଶୀତ ଦିନେ ହୁଏ। ଆଉ ଏଇ ବର୍ଷା ଦିନେ ହିଁ ହୁଏ ବର୍ଷା ଦିନେ ବାହାଘରଟା କଲେ କଣ। ବର୍ଷା ହେ ତ ଏଇସି ହେଲେ ଦେଖ ପନିପରିବା ଟିକେ ସୁବିଧାରେ ମିଳେ। ସବୁ ବି ଜିନିଷ ଏବେ ଗରମ ଫରମରୁ ତ ଟିକେ ସୁବିଧାରେ ସମସ୍ତେ କରିପାରିବେ। ଶୀତଦିନେ ମିଷେଇ କି ନାହିଁ।
ଆଜ୍ଞା।
ତ ସେଇଥିପାଇଁ ସବୁ। କିନ୍ତୁ ଏବେ ସିନା ତମର ଭଲ ଆମର ତ ବାରିରେ କିଛି ନାହିଁ ଖାଲି ଶାଗ। ଆମେ ସବୁ ମାଳ ହାଟରୁୁ କିଣିକି ଆଣୁ ବଜାରରୁ ତମେ କଣ ଗଛ ପଛ ଲଗେ ଘରେ।
ହଁ ଆମ ବାରିରେ ତ ଏମିତିରେ ବି ଏ ଶାଗ ଉପରେ ସଜନା ଶାଗ ହେଇଛି ଏବେ ବି। ଖଡା ଶାଗ ଗୋଟେ ହୁଏ ବର୍ଷା ଦିନେ ଆମେ ଲଗା ହେଇଛି ଖଡା ଶାଗ ହଉ ଖଡା ଶାଗ ଜାଣିଥିବେ। ପଣସ ମଞ୍ଜି ଦେଇ ମସଲା ଦେଇକରି ଭାଜିବେ ସେ ତାର ଖାଇବାକୁ ବହୁତ ଭଲ ଲାଗେ। ଆଉ ଏବେ ବି ଆମର କଲରା ଲଗେଇଛୁ ବାରିରେ। ରେ ଆଉ।
ପସନ୍ଦ।
ଆଜ୍ଞା ଆଜ୍ଞା ଏବେ ତ ପ୍ରାୟ ପିଲା ଦେଖିବା କଲରା ଖାଇବାକୁ ହିଁ ଭଲ ପାଉନାହାନ୍ତି କହିବେ ନା ନା। ତମେ ମିଠା ବରମ ଖାଇବ ଆ କଲରା ଖାଇବୁନି।
ସେଇଥିପାଇଁ ତ ରୋଗ ପ୍ରତିରୋଧକ ଶକ୍ତି ସେତିକି ନାହିଁ। ତାଙ୍କର ଟିକେ କଣ ହେଲେ ଥଣ୍ଡା ଜର। ଜର ରହୁଛି ଏବେ ଆଉ ଗୋଟେ ଜିନିଷ ତମେ ଦେଖିଥିବ ଗୋଟେ ସୁଗାର ସୁଗାର ଗୋଟେ ରୋଗ। ରୋଗ ତ ନା ଆମେ ହିଁ ଜାଣିଶୁଣି ସେଟା ତିଆରି କରିପାରିଲୁ। ସମସ୍ତଙ୍କ ଅ ସୁଗାର ପରସେଣ୍ଟେଜ ଆମେ କଣ କରୁଛଛନ୍ତି ନା। କଲରା ପିତା ନିମ ପିତା ଖାଆନ୍ତି। ଆଉ ଗୋଟେ ଭି ପି ତା ଯୋଉ କୁହନ୍ତି ତାକୁ ଖାଆନ୍ତି। ସେଗୁଡା ଆମେ ନା ସେଗୁଡା ଆମେ ନ ଖାଇକି ଆମେ କଣ ଖାଉଛନ୍ତି ମିଠା। ଆଉ ଯେତିକ ମାନେ ମଇଦା ଜିନିଷ ହେଲା ମୋମୋ ଫୋମୋ ଏଇ ସବୁ ଜିନିଷ। ସେଇସବୁ ରୋଗ ହିଁ ଆମେ ହିଁ ଗଢୁଛନ୍ତି ନାଇଁ କି।
ଆଜ୍ଞା ଦେଖନ୍ତୁ ଆଗେ ପିଲାମାନେ। ଆମେ ଯେତେବେଳେ ଛୋଟ ଥିଲୁ ଜେଜେ ଜେଜେମା ହଉ ମା ହଉ ମୁଢ଼ି ହଉ ଚୁଡା ହଉ ଚୁଡା ଗୁଣ୍ଡ ମୁଢି ହଉ ଖାଇବାକୁ ଆମେ ଦଉଥିଲେ ଆମେ ଖାଇ ଦଉଥିଲେ ଏବେକା ପିଲାଙ୍କୁ ସକାଳୁ ମୁଢି ଚୁଡା ଦିଅନ୍ତୁ ତ କହିବେ ନାଇଁ ଆମେ ବରା ତରକାରୀ ଖାଇବୁ। ସବୁ କିଣିକି ଆଣ ଆଉ ଆଜ୍ଞା ମ୍ୟାଗି ଦିଅ ଆ ନିଜେ ଘରେ ଯଦି ବନେଇଥିବା ଭଲ ପଦାରୁ କିଣି ଆଣିଲା ଆମେ ତେଲ ଟାକୁ ଦେଖନ୍ତୁ ସେମାନେ ଦିନେ ଛାଣ ହେଲେ ଦି ତିନି ଦିନ ବି ସେଇଥିରେ ଛାଣୁଛନ୍ତି। ପ୍ରାୟ ସବୁ ଦୋକାନ ନ ଏମିତି ଗୋଟେ ଗୋଟେ ଦୋକାନ ଅଛି ଦେଖିବା ବହୁତ ବାସି ଜିନିଷ ରଖିଦେଇ ସେଇଆକୁ ବି ଦେଇ ଦଉଥିବେ।
ହୁଁ ହୁଁ। ସେଇଟା ଠିକ କିନ୍ତୁ ଆଉ ଗୋଟେ ଜିନିଷ ଏବେ ପିଲା ହେଲଦି ନୁହଁ। ମାନେ ଭଲ ଜିନିଷ ସୁସ୍ୱାଦୁ ଖାଦ୍ୟ ସେ ସବୁ ନାହିଁ ଯେତିକ ଖରାପ ଜିନିଷ ଆଡେ। ଯାଉଛନ୍ତି ଆଉ ଟେଷ୍ଟ ପାଇଁ ସବୁ ଖରାପ ଜିନିଷ ଖାଉଛନ୍ତି। ଏବେ ଚୁଡା କୋଉଟା ପିଲାଙ୍କୁ ଯଦି ଚିହ୍ନେଇବ ଚାରି ପାଞ୍ଚ ବର୍ଷର ପିଲା ସେ ଚିହ୍ନି ପାରିବ କି ନାହିଁ ମୁଁ ସନ୍ଦେହ। ଚୁଡା ବୋଲି କଣ ଗୋଟେ ଜିନିଷ?
ଆଜ୍ଞା।
ହଁ କି ନାଇଁ ଆମ ଆମ ଉପଟ ବି ଏତେ ଖାଉନାହାନ୍ତି। ଆଉ ଏମ ଯୋଉ ମା ମାନେ କଣ କରୁଛନ୍ତି କହିଲେ ଯୋଉ ଦେହ ଖରାପ ଯୋଉ ଛୁଆ ମାନଙ୍କର ନା ସେ ମୁଁ ସେ ଚୁଡାକୁ ଗ୍ରାଇଣ୍ଡିଂ କରି କାଜୁ ଫାଜୁ ଏସବୁ ଗ୍ରାଇଣ୍ଡିଂ କରି ରଖୁଛନ୍ତି।
ଆଜ୍ଞା ଆଜ୍ଞା।
ହଁ କିଛି ବର୍ଷ ତଳେ ପିଲାବେଳେ ସେଇ ଚୁଡା ବି ଖାଇବାକୁ ମିଳୁନଥିଲା। କେତେ କଷ୍ଟରେ କରିଥିଲେ। ସବୁ ଜିନିଷ କଣ କରିବି ଏବେ ଛୁଆ ଯାହା ହଉଛନ୍ତି ଆଉ ମୋ ମୋବାଇଲ
ଆଜ୍ଞା ଆଜ୍ଞା ମୋବାଇଲ ତ ନ ଦେଖିଲେ ହିଁ ପିଲା ଏବେ ଖାଇବୁ ହିଁ ନାହିଁ। ମୋବାଇଲ ଦେଖୁଥିବେ ଯେ ପର୍ଯ୍ୟନ୍ତ ଖାଦ୍ୟ ଖାଉଥିବେ।
ହୁଁ ଛୋଟ ଛୁଆ ଦେଖି ଦେଖି ତାଙ୍କର ବହୁତ ପ୍ରୋବ୍ଲେମ ବି ବାହାରୁଛି।
ଆଜ୍ଞା ମୋବାଇଲ ଦେଖିବା ଧର ଦେଖୁନୁ। ଆଜ୍ଞା ତାଙ୍କର ଗୋଟେ ତାଙ୍କ ମେମୋରି ଗୋଟେ ଦେଖନ୍ତୁ ମୁଣ୍ଡ ଗୋଟେ ଚଳଚଞ୍ଚଳ ହେଇଯାଉଛି ଛୁଆଙ୍କର ଗୋଟେ ଜାଗାରେ ସ୍ଥିର ହିଁ ସେମାନେ ରହିବେନି। ମାନେ ଆଉ ଆଖି ଦୋଶ ଏଇକିନା ପ୍ରାୟ ଛୁଆଙ୍କର କମ ବୟସରେ ଦେଖିବ ପ୍ରାୟ ଛୁଆ ଚଷମା ବିନ୍ଧୁଥିବେ ମୋ ବାଇଲ ତୁ ଦେଖି ଦେଲେ ଆ
ଆଖି ପ୍ରୋବ୍ଲେମ ବାହାରୁଛି ସବୁ ପ୍ରକାର ପ୍ରୋବ୍ଲେମ ବାହାରୁଚି। ଟ ହଉଛି ଆମେ ପିଲାମାନଙ୍କ କିଛିଟା କାର୍ଯ୍ୟ ହେଲା। ନୂଆ କିଛି କରିବା ଜିନିଷ ଏ ଯୋଉ ଆକ୍ଟିଭିଟି ଯେମିତି କରନ୍ତି ସେଇଗୁଡା ଶିଖିବା ଦରକାର ମୁଁ ମୋବାଇଲଠୁ ଦୂରେଇ ରଖିବା ଦରକାର ଆମେ କହୁଛ ବାକି ଚିନ୍ତା ଖୋଜୁଥିଲେ ନା ସେ କରୁନାହାନ୍ତି। ହେଇସି ଧର ଆମେ ମୋବାଇଲ ନ ଦେଲେ ଆମେ ଗୋଟେ କଣ କାମଥିରେ ସେଥିରେ ଲାଗିଲା। ତ ପାଠ ହେ ତ ମୋବାଇଲ ଦେଇ ଦେଇ ଚୁପ କରା।
ସେଥିରେ ବସିଥାଉ ମୁଁ ମୋ କାମ କରେ।
ଆଜିକାଲି ତ ବାପା ମା ମାନେ ପ୍ରାୟ ସବୁ ଚାକିରି କଲେ। ପିଲାଙ୍କୁ ସମୟ ଦେଇ ପାରିଲେନି ଦେ ଆମର କାମ ଅଛି ଦେ ସେ ଫୋନ ଦେଖୁଥାଉ। ହଁ ଏଇ ଭଳିି ଆଉ।
ତାପରେ ନିଜ ମା ବାପା ଯେମିତି ସମ୍ଭାଳିବେ ଆଉ ଆୟା ରଖନ୍ତି ହଁ ସେମାନେ ବି ଅ ଅଛନ୍ତି ବହୁତ ଭଲ ଲୋକ ବି ଅଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଭଁଛନ୍ତି ଯାହା କରଛୁ କରୁ ସେ ମୋବାଇଲ ଦେଇଦେଲେ ସ ତାର ଦିନ ସାରା ସେ ଛୁଆ ଦେଖି ନା ଇଏ ତାଙ୍କର ବାବା ମା ହେଇଗଲେ କଣ ଲାଭ ମିଳିବ ଜବକୁ।
ହୁଁ
ଏସବୁ ଜିନିଷ ହଉଛି ଆଉ ଆଉ ଗୋଟେ ଆମେ ତାଙ୍କୁ ବି ଶିଖିବା ଦରକାର ସମୟ କେମିତି ନଷ୍ଟ ନ କରିବା ସମୟ ଥରେ ଗଲେ ଦ୍ଵିତୀୟ ଥର ଆସିବ ନାହିଁ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ କଥା
ଆଉ ଆମେ ସବୁ କାମ ଠିକ ଟାଇମରେ ନ କଲେ ବହୁତ କିଛି ଅସୁବିଧା ହେବ ମାନେ କମ ଏଜେରେ ପାଠ ଟା ଠିକ ସେ ଟାଇମରେ ଠିକ ଟାଇମରେ ନ ସାରିଲେ ବିଷୟ ତ କଣ ହ ଏକାଥରେ ଗୋଟେଚ ପଡିବ ନା ନାଇଁ ଏଥର ବିଷୟ କଲୁ କରିନ ସେ ଜିନିଷ ବି ଶିଖିବା ଗୋଟେ ସାରଣୀ କରିକି ରଖିବା କଥା ସକାଳେ ଏଇ କାମ ହବ ସନ୍ଧ୍ୟାରେ ଏଇ କାମ ସବୁ
ଆଜ୍ଞା ଆଜ୍ଞା
ଚାଟ ଅନୁସାରେ ସବୁ କାମ କରିବା ଦରକାର
ଆଜ୍ଞା ହଁ ଆଗେ ବି ବହୁତ ବଡ ବଡ ପରିବାର ହେଇକିରି ବି ମା ମାନେ ନିଜ ପିଲାମାନଙ୍କର ଧ୍ୟାନ ନେଇ ପାରୁଥିଲେ ଏବେ ତ ପ୍ରାୟ ବାପା ମାଙ୍କର ଦେଖିବେ ଗୋଟେ ଝିଅ ଅଧିକ ହିଁ ନଥିବେ ପ୍ରାୟ ଜଣଙ୍କର ଜଣେ ଜଣଙ୍କର କାର ଦିଟା ନହେଲେ କାର ଗୋଟେ ଆଜ୍ଞା ଏବେ ଗୋଟେ ହେଇକି ବି ସମୟ ଦେଇପାରନ୍ତି ଆଗେ ତ ଆମେ ଥିଲୁ ଆମେ ସବୁ ଚାରି ପାଞ୍ଚ ଜଣ ଭାଇ ଭଉଣୀ ଥିଲୁ କି ତଥାପି ଆମେ ଜେଜେମା ହଉ ମା ମାନେ ହୁଅନ୍ତୁ କେତେ ଧ୍ୟାନ ରଖିପାରୁଥିଲେ ଦେଖନ୍ତୁ ଯେତେ ବି ଜ୍ଞାନ ଆଗଉଛି ସେତେ ମାନେ ଆଜିକାଲି ମାନେ ଯୁଗ ମାନେ ସେତେ ଇଏ ହଉଛି
ହୁଁ
ପାଠ ପଢିବା ପାଇଁ ଆଜ୍ଞା କୁହନ୍ତୁ
ତମ ପିଲା ବେଳେ କଣ ହଉଥିଲା ମୁଁ ଜାଣିନି ବାକି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
ପିଲାବେେଳେ ଆମ ପିଲା ବେଳେ କଣ କହିଲ ମୋ ମା ତ ଏକୁଟିଆ ଆମେ ପାଞ୍ଚ ଜଣ ତ ସିଏ ନା ପଡୋଶୀ ଯୋଉ ରହିଲେ ଗାଁ ରେ ଏଇ ଜିନିଷ ଗୁଡା ପଡୋଶୀଙ୍କୁ ଦେଇ ଦେଇେ ଗଲେ ହେଲେ ସହରରେ କଣ ମା ବାପା ଚାକିରି ଗଲେ ଛୁଆ ତାର ଘରେ ବସି ମୋବାଇଲ ଟିପିଲେ ହଁ ଏଇ ସବୁ ଜିନିଷ ହଉଛି ଆଉ
ଆଜ୍ଞା ଆମର ବି ଜଣେ ବନ୍ଧୁବାନ୍ଧ ଆଜ୍ଞା ଆଜ୍ଞା ଆମର ବି ଜଣେ ବନ୍ଧୁ ବାନ୍ଧବ ଅଛନ୍ତି ବାପ ତାଙ୍କର ଦି ଜଣ ବାପା ମା ନର୍ସ ଅଛନ୍ତି ଆଉ ଗଲା ବେଳେ ପିଲାକୁ ଆଜ୍ଞା ଗଲା ବେଳେ ପିଲାକୁ ଘରେ ଭିତରେ ରଖିଦେଇ ବାହାର ପଟୁଆ ତାଲା ଦେଇଦେଇ ଫୋନ ଟେ ଦେଇଦ ତୁ ଘରେ ଖାଇବୁ ଦେଖିବୁ ଘରେ ଥିବୁ ଆମେ ଆସିବୁ ଦେଖନ୍ତୁ ଏବେ କେମିତି ହଉଛି
କଣ ଯଦି ଗୋଟେ କଥା କହୁଛି ଘରେ ଥାଇ ଘରେ କେତେ ପ୍ରକାର ଜିନିଷ ଅଛି ଛୋଟ ପିଲା ତା ମାଇଣ୍ଡ କେତେ କଣ କଣ ଗୋଟେ ଏପଟ ସେପଟ ହେଇଗଲା
ଆଜ୍ଞା ଆଜ୍ଞା ହଉ ମାଡାମ ମୁଁ ରଖୁଛି ଆପଣଙ୍କ ସହିତ କଥାହେଇ ବହୁତ ଭଲ ଲାଗିଲା
ହଁ ହଁ ଧନ୍ୟବାଦ